ହ
ହାଲୋ।
ହଁ ହାଲୋ କଣ କରୁଚୁ?
ଏଇ ବୋଉ ସହିତ ଯାଇଥିଲି ପାଣି ପୁରେଇବାକୁ ବୋଟଲରେ ପୁରେଇ ପୁରାକିନା ଆସିଲି ଆଉ।
ଉଁ ଖାଇସାଇଲୁଣି।
ହଁ ହଁ ଖାଇସାଇଲିଣି।
ହଜ
ତୁ ଖାଇଲୁଣି?
ମୁଁ ଖାଇଚି ହଁ ଖାଇସାଇଲିନି ତୋ ଏକ୍ଜାମ୍ ଅଛି ନା କଣ କାଲି? ପଢୁଚୁ ନା ପଢିବୁ ଆଉ ଟିକେ ପରେ?
ହଁ ଏଇ ଆଉ ପନ୍ଦର ମିନିଟ୍ ପରେ ଯିବି ପଢ଼ିବି ଆଉ ଏଇନା ଖାଇକି ଉଠିଲି ନା। ଗରମ୍ ବି ହଉଚି ଆଉ ଟିକେ ସମୟ ଯାଉ ପନ୍ଦର ମିନିଟ୍ ଖଣ୍ଡେ। ଯିବି ଆଉ।
ହଁ ସେ ଚାଟା ପଢ଼ିଦବୁ ନହେଲେ ଆଉ। ତାପରେ ସନ୍ଧ୍ୟା ଟାଇମ୍ ପଢନ୍ତିନି ତାପରେ ସାତଟାରେ ପଢିବୁ ଆଉ।
ହୁଁ ହଁ ସେୟା କରିବି ତାପରେ କାଲି ବି ଅଛି କାଲି ମୋର ପାଷ୍ଟାଟାରୁ ଅଛି ସାତଟା।
ହଁ କେତେବେଳେ ଯିବୁ?
ହ ଯିବି ଏଠୁ ଯାହାଲେ ଦିଟାରୁ ଯିବି ହଁ ନାଇଁ ଦିଟାରୁ ଯିବି।
ହଁ ଦିଟା ହେଇଯିବ ହଁ ହେଇଯିବ।
ଗଲେ ହବ ନାଁ ଅଢେଇ ଅଢେଇ ଘଣ୍ଟା କଉଚି ଦି ଘଣ୍ଟା ପାଖାପାଖୀ ଲାଗି ଯାଉଚି ଘଣ୍ଟେ ପଇଁଚାଳିଶି ମିନିଟ୍ ଖଣ୍ଡେ ଲାଗୁଚି। ଯିବାକୁ ହଁ ଯିବାକୁ ତାପରେ ପୁଣି ଏଣ୍ଟ୍ରି ଟାଇମ୍ ଠୁ କେତେ ସମୟ ପୂର୍ବରୁ ପୁଣି ମାନେ ଏକ୍ଜାମ୍ ଯେହତୁ ଷ୍ଟାର୍ଟ ହଉଚି ତାର କେତେ ସମୟ ପୂର୍ବରୁ ପନ୍ଦର ମିନିଟ୍ ଅଧଘଣ୍ଟେ ଏମିତି ପୂର୍ବରୁ ଗେଟ୍ କ୍ଲୋଜ ହେଇଯିବ ତ ସେମିତି ହା ହାତରେ ରଖିକି ଘଣ୍ଟେ ଯିବି ଆଉ ବର୍ଷା ପାଗଟା ବି ଏଇନା। ବର୍ଷା କେତେବେଳକୁ କଣ ହବ ସେ ସେଇଥିପାଇଁ ଘଣ୍ଟେ ରଖିକି ଯିବି ହାତରେ ଆଉ।
ହଁ ସେମାନେ କହିଥାନ୍ତି ବା ବର୍ଷା ପବନ ବେଳେ ଦେଖିକି ଯିବୁ। କୋଉଥିରେ ଯିବୁ ବାଇକି
ହଁ ପାଁ ଦିଇଟାରେ ଗଲେ ଠିକ୍ ହବ ହଁ ବାଇକିରେ ଯିବୁ।
ନାଇଁ ବାଇକିରେ ମୁଁ ଭାବି ହଁ ହଁ। ମୁଁ ଭାବିଲି ଯାଉଥିବୁ କୋଉଥିରେ କହିଲୁ ବସରେ ଯିବୁ ବୋଲି ଭାବିଲି।
ନାଇଁ ନାଇଁ ବସରେ ଗଲେ ଅସୁବିଧା। ବସରେ ଏକେରେ ତ ମୋ ମୁଣ୍ଡ ବୁଲେଇବ ବସରେ ଗଲେ।
ତୋର ମାନେ ଇଏ ନାହିଁ କଣ କହିଲୁ? ଅଭ୍ୟାସ ନାହିଁ ନା ମୁଁ ସେଇଥିରେ ଆସି
ନାଇଁ ଅଭ୍ୟାସ କଣ ଅଭ୍ୟାସ ଅଛି ମୁଁ ଯେତେବେଳେ ଯାଏ ହଷ୍ଟେଲ୍ ଯାଏ ଭୁବନେଶ୍ଵର ସେତେବେଳୁ ଯାଏ ବସ ଆଉ କଣ ବାପା ସବୁବେଳେ ନେଇକି ଛାଡନ୍ତି କି? ବସ ରେ ଯାଏ ଯେତେବେଳୁ ବେଳେ ବେଳେ କେତେବେଳୁ କେମିତି ଯଦି କାର ରେ ଯାଏ ଭାରି ଯାଏ ଭାରି ନହେଲେ ବସ ରେ ସବୁବେଳେ ଯାଏ।
କାହାକୁ କାଇଁ ହଇରାଣ କରିବି ସେଇଥିପାଇଁ ଆଉ ଏଟା କିନ୍ତୁ ଏଜାମ ଟା ନା। ତମ ଘରେ କିଏ ପାଟି କରୁଚନ୍ତି ଶୁବୁଚି ବାହାରୁକୁ ଟିକେ ଆସୁନୁ।
ସେ ଜଣେ ଆସିଚନ୍ତି ସେ କେତେ ଜୋରେ ଚିଲୋଉଚନ୍ତି ମତେ ପା
ଅ ହ ତମ ଆଗ ପଟୁକୁ ପଳେଇ ଆସେ।
ହୁଁ ଉଁ।
ଆଗ ପଟୁକୁ ପଳେଇ ଆସେ ଯେ ଶୁବିବନି।
ଆଉ ଯୋଉ କଣ କହୁଥିଲି ତ ହଁ ସେୟା କହୁଥିଲି ବସରେ ତ ଗଲେ ମୁଣ୍ଡ ବୁଲେଇବ ଆଡେ ଫୁଣି ଏଁ ବାପାଙ୍କର ମୋର ଦି ଜଣ ଯିବୁ ନା ତ ବାଇକରେ ହିଁ ପଳେଇବୁ। ଏକୁଟିଆ ତ ଯାଇହବନି ଏକୁଟିଆ ଗଲେ ପୁଣି ମାନେ ଯାହେଲେ ଫୋନ୍ ଫୋନ୍ ତ ନବାକୁ ପଡିବ। ଗୋଟେ ଜାଗାକୁ ଯାଉଚି ମାନେ। ଆଉ ଫୋନ ଫୁଣି ନେଇକି ଆଲାଉ ତ ଭିତୁରୁକୁ ନେଇ ସେଣ୍ଟର କୁ କଣ କରିବୁ କହୁନୁ ସେଇଥିଆଁ। ଯାହେଲେ ଯିବାକୁ ପଡିବ ବାପା। ନାଇଁ ମୁଁ ଯିବି ଯେ ବାପାଙ୍କୁ ନେଇକି ଯାଉଚି ନା। ବାପା ରଖିଦଉଚନ୍ତି ଫୋନ, କିନ୍ତୁ ଏକୁଟିଆ ଯଦି ଯିବ ଆଉ କଣ କରିବୁ କହୁନୁ ସେଇଥାଇଁ। ଯେତେବେଳେ ଏକ୍ଜାମ ଦେଲାବେଳେ ମୁଁ ସେଥିପାଇଁ ଏକୁଟିଆ ଯାଏନି।
ତ ବାପ ଯୋଉ ଯାଉଚୁ ତୋ ବାବା କଣ କରୁଚନ୍ତି ଏତେ ସମୟ ଠିଆ ହଉଚନ୍ତି?
ଏତେ ସମୟ ସେଇଠି ବସା ବସି କରୁଚନ୍ତି ଆଉ ଅଲଗା ଯୋଉମାନେ ପ୍ୟାରେଣ୍ଟସ୍ ଯାଇଚନ୍ତି ତାଙ୍କ ସହ କଥାବାର୍ତ୍ତା ହଉଚନ୍ତି। ତାପରେ ମଝିରେ ଯେତେବେଳୁ ଦିଟାରୁ ହଉଚି ଏକ୍ଜାମ୍। ସେତେବେଳେ ସକାଳେ ଯାହା ଖାଇକି ଯାଇଥିବୁ ଆଉ ଖାଇ ନଥିବୁ ତ ମତେ ସେ ଛାଡିଦେବେ ଯେତେବେଳେ ଦିଟା ହେଲା ପରେ ଆସିକି ହୋଟେଲରେ ଖାଇଦେବେ ଖାଇକି ଫୁଣି ଆସିବେ ନହେଲେ ତାଙ୍କ ଷ୍ଟାଫ ବି ଦି ତିନି ଜଣଙ୍କ ଘର ସେଇଠି। ସେଇ ଯୋଉ ଆମ ଏକ୍ଜାମର କେତେ ପାଖେରେ ତ ବେଳେବେଳେ ସେ ଯାଆନ୍ତି ଭାରି ମୋର ଯୋଉଗୁଡା ଆଗୁରୁ ହଉଥିଲା ତିନି ଘଣ୍ଟା ତିନି ଘଣ୍ଟା ପନ୍ଦର ମିଣ୍ଟି ଏମିତି ହଉଥିଲା। ଆଉ କାଲି ଯୋଉଟା ଅଛି ଦି ଘଣ୍ଟା ଟା ଆଉ ଗୋଟେ ଚାରି ତାରିକରେ ଅଛି ସେଟା ହଉଚି ଦେଢଘଣ୍ଟା।
ଦେଢ ଘଣ୍ଟା ମାନେ ଘଣ୍ଟେ ତିରିଶ୍ ତ ନା ଦି ଘଣ୍ଟା ତିରିଶ୍? ଅ ହ ତାହେଲେ ତୁ ଦେଇକି ପୁଣି ପଳେଇ ଆସିବୁ ତ?
ହଁ ହଁ ମୁଁ ରାତିରୁ ଯିବି ତିନି ତାରିକ ରାତିରୁ ଯିବି ବସରେ।
ହୁଁ କେତୋଉ ପହଞ୍ଚିବ ହେଟା?
ସେଟା ସେ ଯାହାହେଲେ ବି ତିନିଟା ଖଣ୍ଡେ ହେଇଯିବ।
ହଁ ତା ତିନିଟ୍-ମାନେ ରାତି ତିନିଟା ହବ ତ ହଁ ରାତି ତିନିଟା ହେଲେ ମାନେ ସେଠି ରହିବୁ କେମିତି?
ସେଇଟା ଭାବୁଚି ଯହାହେଲେ ଗୋଟେ ରୁମଟେ ନବାକୁ ପଡିବ। ଆଉ ଯଦି ଟିକେ ଆଉ ଟିକେ ଲେଟରେ ଯଦି ବସ ଟା ଥାନ୍ତା ଭଲ ହୁଅନ୍ତା।
ହଁ ତ ସେ ମୁଁ ତତେ କହିଥାନ୍ତି ଲେଟେ ବସ୍ ଦେଖିକି ଯାଉନୁ?
ନାଇଁ ସେଇଟା ବୋଧେ ଲାଷ୍ଟ କି କଣ। ମୁଁ ଠିକ୍ ସେ ଜାଣିନି ପଚାରିବି ଅଛି ତ ତିନି ଚାରି ଦିନ।
ହଁ
ପଚାରିବି ଭାଇ ହଁ ମାମୁଁ ଯିବେ। କିନ୍ତୁ ମାଉସୀଙ୍କ ପୁଅ ପଚାରି ମୁଁ ମଝିଆ ମଝିଆ।
ହୁଁ, ମାଉସୀ କଣ?
ମାଉସୀଙ୍କ ପୁଅ କହୁଥିଲେ ଯେ ମତେ କହୁଥିଲେ କଣ କେମତି ଯିବୁ କେତେବେଳେ ମୁଁ ଏମିତି କହୁଥିଲି ତ ଏଠିକି ଯିବି ବସ୍ ରେ ଯିବି। ତ ସେ କହୁଥିଲେ ଲାଷ୍ଟ୍ ବସଟା ତ ପହଞ୍ଚୁଛି ତିନିଟା ସାଢେ ତିନିଟା ବେଳେ ଏମିତି କହୁଥିଲେ। ତ ତିନିଟା ସାଢେ ତିନିଟା ରୁ ମୁଁ ପୁଣି ଯିବି କେତେଟା କହିଲୁ ମୋର ଏ ଏକ୍ଜାମ ଷ୍ଟାର୍ଟ ହବ ନଅଟା ରୁ। ନଅଟାରୁ କିନ୍ତୁ ମନେକର ମୁଁ ପ ପହଁ ଯାଇକି ସେଣ୍ଟରରେ ଆଠଟା ରୁ ଭିତରକୁ ଯିବି।
ତି ମାନେ ଅ ଛିନା ମାନେ ଚାରିଟା ସାଢ଼େ ଚାରିଟାରେ ବି ସେଠି ହେଇଯାଉଛି ବ୍ରେକଫାଷ୍ଟ୍। ତୁ ସେଠୁ ଖାଇକି ପାଞ୍ଚଟା ରୁମ ନେଇଯିବୁ। କି ତୋ ଇଛା ହେଲା। ଯଦି ବି ନେଲୁ ସେଠି ତୁ ନେଇଯିବୁି ଦି ତିନି ଘଣ୍ଟିକା ରୁମ ଟା ବଝିପାରୁଛୁ ତ। ପୁରା ହେ। ଲ୍ ଡେ ନବୁନି କି ଆଠ ଘଣ୍ଟିଆ ଛ ଘଣ୍ଟିଆ ନବୁନି ଘଣ୍ଟିକିଆ ରୁମ ବି ସେ ନବ। ସେଟା କେତେ ପଡିବ କି? ପାଞ୍ଚଶହ ଭିତରେ ପଡିବ ହେଲା ଆମେ ଯୋଉ ହଁ।
ହିସାବରେ ହଁ କଣ୍ଟା ହିସାବରେ ନେଇଗଲେ ଭଲ ହୁଅନ୍ତା କଣ କହିଲୁ ମୁଁ ରାତିରେ ଏଠୁ ଯିବି ନା। କେତେ ଘଣ୍ଟା ସେଇ ତିନି ଘଣ୍ଟା ଖଣ୍ଡେ ନେଇଗଲେ, ଯୋଉ ଯାଇକି ବି ଟିକେ ମୁଁ ଟିକେ ବି ଫ୍ରେଶ ହେଇଯାନ୍ତି ଟିକେ ରେଷ୍ଟ ନେଇଯାଆନ୍ତି। କଣ ରାତି ଅନିଦ୍ରା ହେଲେ ପୁଣି ମୁଣ୍ଡଫୁଣ୍ଡ ବୁଲେଇବ।
ମୁଣ୍ଡ ବିନ୍ଧିବ ହଁ, ତୁ ଶୋଇ ଶୋଇ ଯିବୁ ଭାରି।
ଶୋଇକି ଯିବି ହେଲେ ବି ଗୋଟେ ଭାବୁନୁ ଘରେ ଶୋଇବା ଆଉ ଗୋଟେ ଟ୍ରାଭେଲ୍ କରିବା ଗୋଟେ ଅଲଗା କଥା।
ବୋପା ମା ହଁ, ତୁ ଉପରେ ସୋଇକି ସ୍ଲିପର ସୋଇ ସୋଇ ଯା।
ହଁ, ଉପରେ ତ ମୁଁ ଯିବି ଆଉ। ତଳେ ମୁଁ କେବେବି ଯାଏନି ଯୋଉଠି ମୁଁ ଟ୍ରେନ ରେ ଗଲେ ବି ଉପର ହିଁ ଶୁଏ।
ହଁ।
ତଳେ କଣ କହିଲୁ ଲୋକ ବାକ ଏତେ ମତେ ଏ କମ୍ଫଟେବୁଲ୍ ଲାଗିବନି।
ହଁ ଉପରଟା ଭଲ ନା ଆଉ ମୁଁ ସେମିତି ଦିନରେ ସ ମାନେ ଯାଇଥିଲୁ ମାନେ ଗଲା ଆକୁ
ହଁ।
ସେ ଯୋଉ ଆମେ ସେ ଯୋଉ ଗଲୁ ଚାରିଟାରେ ଆମକୁ ନେଲେ ଆମେ ତଳେ ବସିଥିଲି। ଶୋଇଲାକୁ ଯୋଉ ଖାଇସାରିଲା ପରେ ସାଢ୍ ଦଶଟା ଏଗାରାକୁ ରଖିଲା ଗଲା ଇଏ, ସେ ଶୋଇ ଶୋଇବାକୁ ଉପରକୁ ପଳେଇଲି। ଏ ସେ ଶୋଇ ହଉନି କହିଲୁ ମତେ ଯେମିତି ଲାଗିଲା ତଥାପି ମୁଁ ଶୋଇିଚି ମାନେ ସାଢେ ଦଶଟାକୁ ଏଇ ସାଢେ ଆଠଟାରେ ନା ଏମିତି କଣ ସେମିତି ଶୋଇ ପଡିଲି ମୁଁ ହେଲା। ମୋ ଉଠିଲା ବେଳୁ ଯେମିତି ଲାଗିଲା ମୋ ବେକଟା ବୋଧେ ନାହିଁ ଆଉ କଉଠି ରକା ପଶିଗଲା କି ଆଉ ମୁଁ ପୁରା ଧୀରେ ବେକ ବଙ୍କଉଚି। ମାନେ ଏପର୍ୟ୍ଯନ୍ତ ବି ମନେ ଅଛି ମୋ ହ ଧକର୍ ଚକଟା। ଆସିଲେ ସେମିତି ଲାଗିବନି ଟିକେ ଧକଟଚକଟ ଚବିଶ ଘଣ୍ଟା। ମାନେ ମତେ ଯେମିତି ଲାଗୁଛି ମୁଁ ଉପରକୁ ଆଗକୁ ପଛ
ହଁ ପରା ସେମିତି ଲାଗିବ। ମୁଁ ତ ମୋର ଆଗରୁ ବେଶୀ ହୁଏ ମୁଣ୍ଡ ଫୁଣ୍ଡ ବୁଲେଇବ ମାନେ ଏଁ ଯୁଆଡେ ଯଦି ବେଶୀ ଜାଗାକୁ ଯିବି ହେଲା। ତାପରେ ଏବେ ଯୋଉ ବସ୍ ରେ ବସ୍ ରେ ଯାଇ ଯାଇ ସେ ତିନି ଘଣ୍ଟା। ତାଠୁ ବେଶୀ ଲେଟ୍ ମୁଁ ଯାଇନି। ଆଉ ଏତେ ସମୟ ଯଦି ଯିବୁ ଏଟା ତ ଯିବୁ ଯାହେଲେ ବି ତାହେଲେ ବି ପାଞ୍ଚ ଘଣ୍ଟା। ଆ ଏବେ ଯୋଉ ଯିବି ହେଲା। ଅତି କମ୍ ରେ ପାଞ୍ଚ ଘଣ୍ଟା ଲାଗିବ। ଅ ହେଲେ ବି ଶୋଇଲେ ବୋଧେ ସେ ଏତେ ଜଣା ପଡିବନି। ଆ ଯେତେବେଳୁ ଟ୍ରେନ୍ ରେ ଯାଏ ଦିଲ୍ଲୀ। ଓହୋ ଗୋଟେ ଦିନ ଆଉ ଗୋଟେ ଦିନ ଅଧା ଲାଗେ ହେଲା। ତ ସେତିକି ମୁଁ ସବୁବେଳେ ଉପରକୁ ପଳାଏ। ବସେ, କି ଶୁଏ, କି ଯାହା କରେ, ମୁଁ ତଳେ ଜମା
ଟ୍ରେନ ଟା କେମିତିଆ ମାନେ ଯଦି ବସ୍ ଯେମ୍ତି ଟ୍ରେନ ସେମିତି ତ ମାନେ ସିଷ୍ଟମ ଟା?
ସ୍ଲିପର ବସ୍ ଗୁଡାକ ଯେନ୍ତି ସେନ୍ତିଆ। ତଳେ ଥିବ ବସିବା ପାଇଁ ତିନିଟା ଅଛି ଆଉ। ପୁରା ସଭା ଉପର ହଁ ତ ସେଇଟା ଯୋଉ ଯାଏ ଉ ପୁରା ଏତେ ସମୟ ପୁରା ଉପରେ ବସେ ନା ତ ମୁଣ୍ଡ ପୁରା ବହୁତ ବୁଲାଏ।
ହେଲା ଶୁଣୁନ ଆମ ସାର୍ କହୁଥିଲେ ଗୋଟେ ଥାର୍ଡ ଏସି ଥାର୍ଡ ଏସି କଣ ମାନେ ଏଟା କଣ ଏନ୍ତି ଅଛି ନା କଣ ଏନ୍ତି?
ହଁ ଏସି ବାଲା ଅଛି ନା ନର୍ମାଲ ଗୋ
ଥାର୍ଡ ଏସି କଣ ମାନେ ଉପରଟା?
ହଁ ହେଇଥିବ ହଁ ହେଇଥିବ ମୁଁ ଜାଣିନି ହେଇଥିବ।
ଆଉ ଜେନେରାଲ ଯୋଉଟାରେ ନାହିଁ ଯୋଉ ଏସିରେ
ହଁ, ହଁ,।
ଆଉ ଭିଆଇପି ଯୋଉଟା ସେଇଟା ବଧେ ଖାଲି ତମେ ଯେତେ ଜଣ ଯିବ ପନ୍ଦର ଜଣ କ ସାତ ଜଣଙ୍କୁ ଗୋଟେ ଲକ୍ଷୀ ପକ୍ଷା ଯେ ଦିଅନ୍ତିନି। ଏମତି ଗୋଟେ ବଧେ ହେଇଥିବ। ସେଟା ଆମେ ଜାଣିନୁ ହେଲା ମୁଁ କିଛି ଜାଣିନି ଏଟାର। ହଁ ସେଇଟା ସାର୍ କହିଲେ ଥାର୍ଡ ତ ମତେ କହିଲେ ତମର ଥାର୍ଡ ଏସିି କରିଦବା। ନା ମୁଁ କିଛି ଜାଣିନିଲୋ ଟ୍ରେନ ବିଷୟରେ କଣ କହିବି ଥାର୍ଡ ଏସି?
ହ
ସେରେ ମୁଁ କଣ କହିବି କ କଥାରୁକୁ କେମିତି ଚେଞ୍ଜ କରିବି ସାର୍ ଆପଣ ମତେ କିଛି କୁହନ୍ତୁନି ଯାହା ସେ ଟାଇମ୍ ରେ ହବ ଆଉ।
ହୁଁ
କଣ କହିବି ନା କହିବି ଯାଇନୁ ଯମା ବି ଟ୍ରେନ ଯାଇନୁ ତୁ ଯାଣିଚୁ ବାପା କୁଆଡ଼େ ମୋତେ ଛାଡ଼ନ୍ତି କହିଲୁ ମୋତେ ଫାଷ୍ଟ କହ କୁଆଡେ ଛାଡ଼ିବେ? ପୁରି ପା ଯାଇନିଲୋ। ହଁ କୁଆଡେ ମୁଁ ଯାଇନି ଗୋଟ ଛୁଆ କହକି ଆନ୍ଦ୍ରାର ବାପା ଛାଡିଲେ ତଥାପି ବାପା ଦୁକୁ ଦୁକୁ ହଉଥିଲେ। ହୁଁ, ତାପରେ ଦୁକୁ ଦୁକୁ ହଉଥିଲେ ଯୋଉ ଟାଇମ୍ ରେ ସବୁ ଆଡମିଶନ କଲେ ନା ଦେଖ କି ଆମେ ସେ ଆନ୍ଧ୍ରା ଟା କଲୁ ବୋଲି ହଁ ଜାଣିଛୁ ଆ ଏଥିରେ ବି ଏଜା ଏ ଅଛି କିନ୍ତୁତେବେ ମୁଁ କହୁନଥିଲ ମୁଁ ପୁଣି କହୁଥିଲି ନା ନାହିଁ। ଆନ୍ଦ୍ରା ବିଡି ଗୋଟେ ବି ଏମିତି ହୁଏ ନା ନାଇଁ କହିଲୁ ଲୋକମାନେ ଶୁଣିଲେ ସେମତି ବି ହେବେ ଆନ୍ଦ୍ରା ବିଡି କରୁଛି। ଏନ୍ତି ହେବେ କିନ୍ତୁ ଆନ୍ଦ୍ରା ବିଇଡ଼ି ପାଇଁ ଲୋକ ଚାକିରୀ ବାକିରି କରୁଛନ୍ତି। କାରଣ ତମେ ଓଟିଟି ଓଷ୍ଟେଟି ଟି ଯେମତି ଯୋଉ ଅନୁସାରେ ପାସ୍ ସେ ଅନୁସାରେ ହଁ ସେ ଖାଲି ସାଟିଫିକେଟ୍ ମାଗୁଚି ସାଟିଫିକେଟ୍ ପାଇଁ ଲୁଟିକି ପଇସା ନେଉଛିନ୍ତି ସେ ଦବନି। ସରକାର ତ ଦଉଛି ସିଗ୍ନେଚର ଆଉ କଣ ଓଡିଶା ସରକାର ଦଉଛି ସିଗ୍ନେଚର। ଯେ ସେ ଆପ୍ରୁଭ୍ କଲା ବଲି ଆମକୁ ଲାଷ୍ଟରେ ସେଇ ଯାଗାରେ ନେଇଯିବେ ନା ପଚିଶ ତିରିଶି। ଆମକୁ ଖାଲି ସାର୍ଟିଫିକେଟ୍ ଦେବେ ଯେ ସେଟା ତିରିଶି ନେବେ ଜାଣିଚୁ। ଆ ପଇସା ନଦେଲେ ହବନି ଏଟା ଯେମିତି ସେ ଲୁଟୁଚି। ଏଇଟ ଲୁ ଟିବ ଆ ମୁଁ ସାର୍ଟିଫିକେଟ ଦଉଛି ଯାହା ହେଲେବି ପୁରା ଗମେଣ୍ଟରେ ତ କେହି ପାଉନାହାନ୍ତି କହିବାକୁ ଗଲେ କିନ୍ତୁ ସେ ଦଉଚି ସାର୍ଟିଫିକେଟ ମାନେ ସେ ଅଧିକା ପଇସା ନବ। ଆଉ।
ଆଉ କଣ କଣ କରୁଥିଲୁ ତୁ?
ମୁଁ ଆସିକି ଚାରିଟା ହେଲାଣି ମୁଁ ଜାଣିପାରୁନି ମୁଁ ଶୋଇନି ଆଜି। ତୁ ବି ସେମିତି ଗୋଟେ ଇଏରେ ଅଛି ଲାଇନ ଫାଇନ୍ କଟୁଛି ଯେ
ମୁଁ ପା ଏଇନା ଖାଇକି ଉଠିକି କାମ କରିକି କାମ କଣ ପାଣି ଫାଣି ପୁରେଇକି ଆସୁଛି।
ଦେଖେ ମାନେ ଦେଖେ ଏକାଠି ଚାରିଟା ହେଇଗଲା।
ମୁଁ ଖାଇଲି ତିନିଟା।
ହଁ ବା ଭାଇ ନାଇଁ ଦେଖେ ମୁଁ ତୱ, ଖାଇଚି ମୁଁ ସେ ଜିତୁକୁ ତୁ ଗାଧେଉନଥିଲୁ? ଗଧେଇ ଗଲୁ ତାପରେ ମୁଁ ଖାଇଲି ମାନେ ତା ପାଞ୍ଚ ଦଶ ମିନିଟ୍ ଭିତରେ ମୁଁ ଖାଇଲି। ମାନେ ମୁଁ ବି ସେ ଦିଟା ପରେ ଖାଇଛି ବୋଧେ ଏଇରା ହଁ। ରାଗ ଲାଗୁଛି ପୁଣି ମୁଁ ଆଜି ରୋଷେଇ କରିଛି ମାନେ ଲେଟ୍ ହବ। ଆରେ ମୁଁ ଜାଣିନି ଦେଖ ଯେତିକି ଅଛିସେ ଅନୁସାରେ କରିବି ନା। ଟିକେ ଲେଟ୍ ହବ ଯାହାହେଲେ ଦିଟା ଇଏ ହେଲା ବେଳକୁ ମୁଁ ପୁଣି କଣ ପୁରା ଅ କଣା କହନ୍ତି ପୁର ରେଡିମେଡ଼ି ଲୋକ କପଡ଼ା ଦେଏକା ଥରେଦିଟା ଜାଗାରେ ବସିକି କରିଦେବି କରିପାରିବିନ ନା ହବନି ମୋ ଦ୍ଵାରା ନହିଁ ହବନି ମୁଁ କରିନି ମୁଁ ଫାଷ୍ଟ ଟାଇମି ଟ୍ରାଏ କରୁଛି ଏରା ଯଥେଷ୍ଟ। ଆଉ। କରି ବନିକରି ହେଇଯିବ ବାପାଙ୍କୁ ପଚାରିଲିକେମତି ହେଇଛି ବାପା କହିଲେ ହଁଭଲ ହେଇଛି ତ ହଉ ଆଉ ବାପା କହିଦେଲେ ମୁଁ ସବୁ ଭଲ। ଅଲଣାହୋଇଥିଲାଲେ ଟିକେ କିନ୍ତୁ ବାପା କହିଲେ ଭଲ ହେଇଛି। ହଁ କହିଲେ ବାପା କହିଲେ ହଁ ଧୀରେ ଧୀରେ ହବ ବାପା କହିଲେ ଧୀରେ ଧୀରେ ହବ। ହଉ ଆଉ ରଖୁଛି ଆ
ହଉ ହଉ।